ହାଲୋ।
କଣ କରୁଚ?
ଗଡୁଥିଲି ଆଉ
ସଇଲାଣି ରୋସେଇ? ମୁଁ ଏଠି ରୋଷେଇ କରିଥିଲି ଆଉ।
ଅହଁ ସରିିଲାଣି ରୋଷେଇ
ହଁ ହଁ ରୋଷେଇ ସଇଲାଣି। ଚାଲିଚ ଅଳ୍ପ ଟିକେ ଟିକେ ଅଛି ଆଉ। ହଁ ସଖାଳୁ ଖାଇଚି ହଁ ସଖାଳୁ ଖାଇଦି ପଖାଳ ତ ହଁ। ତମେ
ମୁଁ ସକାଳୁ ମୁଁ ବି ଆଜି ସକାଳୁ ପଖର ଦେଇଥିଲି। ଆଜି ଇଏ ଖାଇକି ଗଲେ ହାଟକୁ ତ ହଁ ହଁ ଆଙ୍କ ସାଙ୍ଗରେ ଖାଇଲିି ମୋ ସହିତ କିଏ ସାଙ୍ଗ ନହେଲେ ମୁଁ ଏକୁଟିଆ ଖାଇବିନି ଏକୁଟିଆ ହେଲା ମୁ ଖାଇବିନି ଭାତ ତ କିଛି କିଛି ଖାଇବିନି ଯାଇକି ରୋଷେଇ ଗଲେ ପୁଅ ଉଠିଲେ ତାକୁ ଖୋଇବି ସାଙ୍ଗରେ ମୁଁ ଖାଇବି ଏକୁଟିଆ ହଲା ଖାଇବିନି ମତେ ବାଗ ଲାଗ ଇଏ ଆଜି ଖାଇକି ଗଲେ ତ ତାଙ୍କ ସାଙ୍ଗରେ ସେଇଥିାଇଁ ଖାଇଲି। ଏକୁଟିଆ ଥିଲା ଜମା ଖାଇବା ପାଇଁ ମନ ହଉନି ଏକୁଟିଆ ଥିଲା ଭକ୍ତ ଖାଇଲେ ଖାଇଲି ନ ହେଲେ ନାହିଁ ରା
ଓହୋ।
ହୁଁ। ଲିକା ଚମ ମତେ ଜମା
କଣ ସବୁ ଏଇଟା ଭଲ ନା କି
ହୁଁ। ମତେ ସାଙ୍ଗ ହେଇକି ଖାଇବା ଉଠିବା ମତେ ଭଲ। ଘରେ ମୁ ଏକା ଆଉ।
ଏକା ଘରେ ଆଉ ସାଙ୍ଗଟେ କୋଉଠୁ ଆଣିବ?
ମୋର ଗୋଟେ ଦିଅର ଥାନ୍ତା ଯଦି ହେଇଥାନ୍ତା। ମୁଁ ସବୁବେଳେ ଠାକୁରଙ୍କୁ ଡାକୁଚି ମୋର ଗୋଟେ ଦିଅର ଥାନ୍ତା। ନାହିଁ,
ଗୋଟେ ସାଙ୍ଗ ଆସିଥାନ୍ତା ଆଉ।
ହୁଁ ଛାଇଥା କହିଲ ଠାକୁରଙ୍କୁ ମତେ ଗୋଟେ ନଣନ୍ଦରା ନଦେଇକି ଦିଆର ଟେ ଦେଇଥାନ୍ତ ଠାକୁର ଓଲଟା କରିଦେଲେ।
ଓହୋ।
ନାହ୍ ମାମା ଥିଲାବେଳେ ବି ଆ ହୁଁ ନା ନା। ମାମା ଥିଲାବେଳେ ମାମା କୁ ମାମା ଆଉ ଗୋଟେ ପୁଅ ଜନ୍ମ କାହିଁ କଲନି? ମାମା କହିଲେ ତୁ ବସିକି କହିଦେଲୁନି।
ସେ ଆଉ କଣ ଜାଣିଛନ୍ତି ନା କଣ?
ମୁଁ କହିଲି ତମେ ଦିଟା ଝିଅ କଲ ଆଉ ଗୋଟେ କରିଥାନ୍ତ ପୁଅ ଗୋଟେ
ଦିଜଣ ପୁଅ ହେଲେ ପୁଣି ମାଡ ଗୋଳ ଇଏ ସେ ସେ ଯଉ ତାଙ୍କ ହିସାବରେ ସେ କରିଛନ୍ତି ଆଉ।
ହୁଁ। ମାମା କହିଲା ମୋ ହାତରେ ଥିଲା କିି?
ହଁ ତା ବି ସତ କଥା ସେ କଣ ଧରିଥିଲେ ଆଉ କି
ହୁଁ, ମୁଁ କହିଲି ନା ମତେ ତ ଗୋଟେ ଉଁ ଉଁ ମତେ ଗୋଟେ ତ ଗୋଟେ ଦିଅରଟେ ଦରକାର ଥିଲା।
ଭଗବାନ ଯାହା ତାଙ୍କୁ ଦେଲେ ଆଉ।
ହୁଁ, ମୁଁ କହିଲି ନହେଲେ ଆଙ୍କ ଉପରେ ଆଉ ଗୋଟେ ପୁଅ କରିଦେଲନି ଦେଢଶୁର ଟେ ଥାଆନ୍ତା।
ମାନେ ଗୋଟେ ସାଙ୍ଗ ଦରକାର ଯା।
ହୁଁ ଯା ହଉ କି ବଡ ଯା ଗୋଟେ ସାଙ୍ଗ ଦରକାର। ମିଶିକି ଚଳିଯା। ମାମା କହିବେ ମାମା କେନ୍ତି ତୁ ଏକୁଟିଆ ହେଲୁ - ଭଲ ନା ଉମ ମାମା କହିଲେ ତୁ ଏକୁଟିଆ ଭଲ ନା ଦିଜଣ ଥିଲେ ଝଗଡା ଲାଗିଥାନ୍ତ। ମୁଁ କହିଲି କଁ ପାଇଁ ଝଗଡ଼ା ଲାଗିବ ଆମେ ତ ସାଙ୍ଗ ମୁଁ କହିଲି କଁପାଇଁ ଝଗଡା ଲାଗିବା। ଆମେ ତ ସାଙ୍ଗ ଭଳିଆ ଚଳିବୁ ମାମା କହିଲେ, ତୁ ତ ମନ ଜାଣିକି କହି - ଦେଖୁନ ସିଏ ଯଦି ତୋ ମନ ସହିତ ନ ମିଶି ପାରିଲା?
ହଁ ଅଁ ଅ
ତୁ ସିନା ବୁଝୁଚୁ ସମନ୍ତିକୁ ନେଇ ଚଳିଯିବୁ, ସିଏ ଯଦି ନ ମିଶି ପାଇଲା ହୁଁ ମାନେ ମୁଁ ମିଶାଇଦେବିନି ସାଙ୍ଗ ହେଇକି? ସେ ଯଦି ପଦେ କହିବ ମୁଁ ସହି ଯିବି ସଇଲା ଆଉ କଣ।
ହୁଁ।
ମାମା କଥାମୂଁ ମୁଁ କହିଲି ତମେ ତ ଅଛ ଆଉ, ମାମା ଗଲା ପରେ କମିଟା ମିଳୁନି ପୂରି ଜଣା ପଇଲା।
ହଁ,
ମାମା ଥିବା ଯାଇ କେହି ଜଣା ପଡୁନଥିଲା, ମାମା ଗଲା ପରେ ଜଣା ପଡିଲା ଏକୁଟିଆ ପୁରା।
ଆଉ ମାମା ସାଙ୍ଗ ହେଇଯାଇଥିଲେ ପୁରା ତାଙ୍କ ସହିତ ହସ ମଜା ସବୁ ଚାଲିଥିଲା। ଜଣା ପଡେନି ସାଙ୍ଗ ଭଳିଆ ମିଶିଯାଇଚି। ଜଣାପଡେନି। ଯାହାକୁ ବେଶୀ ଭଲ ପାଉଥିବ ଯିଏ ତମର ସବୁଠୁ କ୍ଲୋଜ ରେ ଥିବ ସିଏ ହିଁ ଅଧା ଛାଡି ଯିବ ତାର।
ହଁ ଆଜିକାଲିତ ଯାହାକୁ ବେଶୀ ଭଲ ପାଇବ ସେ ଛାଇ ହେଇଯିବ ଆଉ।
ଆଜି ପର୍ଯ୍ୟନ୍ତ ମତେ ମାମାଙ୍କ କମି ଟା ସବୁବେଳେ ମାନେ ଜଣା ପଡେ।
ହଁ ଯାହାକୁ ବେଶୀ ଭଲ ପାଉଥିବ ସେ ତ ଆଗୁଆ ଯିବେ ଆଉ ଭଲ ଲୋକ ଆଗ ଯାଆନ୍ତି ତ ଆଉ।
ଭଲ ଲୋକ ଆଗେ କାଇଁ ନେଇଯାଆନ୍ତି ଠାକୁରଙ୍କୁ ଲାଗିବା ତାଙ୍କ ପାଖରେ ରହିବା ଲୋକ ଆମ ପାଖରେ କଣ କରିବ।
ହଁ ଭଲ ଲୋକକୁ ଆଗ ଭଗବାନେ ନେଇଯାଆନ୍ତି।
କଣ କରିବା ଆମେ କହିଲେ ବି କିଛି କରିପାରିବାନି। ମା ବାପାଙ୍କୁ ଫେରେଇ ଆଣିପାରିବା।
ପାଖର ମାନେ ସିଏ ଚଲଉଚନ୍ତି ସବୁ। ତାଙ୍କୁ କିଏ ଅ, ମାନେ ଇଏ କରିବ। ତାଙ୍କ ହାତରେ ସବୁ।
ହଁ ପରା ନା ଫେରେଇ‌ଆଣି ପାରିବା।
ନା ମୁଁ ତ ମାନେ ଏମିତି କେତେ ତ ମାନେ ଆମେ ଆମେ ସମୁଙ୍କୁ ମାମା ମୁଁ ମାନେ ଏମିତି ସ୍ୱପ୍ନରେ ଦେଖିବି ଉଠିକି କାନ୍ଦିମି ମୁଁ କହେ ହଁ ମା ମାମା ଫେରିକି ପଳେଇଆସନ୍ତି ହୁଅନ୍ତାନି ଏମତି ଗୋଟେ ଚମତ୍କାର ମାମା ପଳେଇଆସନ୍ତେ ପୁଣି।
ହଁ।
ଏଇଭଳିଆ ମାନେ ହେଇ ମୁଁ ମୋ ନିଜ ମାଙ୍କୁ ଦେଖିନି ନା। ମା ସ୍ନେହ କଣ ଜାଣିନଥିନି ନା। ସେଇଟା ଯିଏ ନ ପାଇଥିବ ଯୋଉ ଯୋଉ ଛୁଆ ସେ ଝୁୁରି ହବ। ଆଉ ହଁ ମୁଁ ମୋ ନିଜ ମା କୁ ଦେ ଖୀନି କି ଜାଣିନି ମୋତେ ପୁରା ମୋତେ ଏମିତି ଲାଗିଲା ମୋତେ ଜନ୍ମ କଲା ମା ବି ମ
ନାହିଁ ନିଜ ମା ହେନେ ଯେ ତୋମେ ଯଦି ଯାହା ସାଙ୍ଗରେ ଭଲସେ ମିଶି ଯାଇଥିବ
ହୁଁ, ମୁଁ ନା ମୁଁ ପା କହିଲି ମୋ ମାମାଙ୍କୁ କହିବେ ହବା ମୁଁ କହିବି ମୁଁ ଜାଣିନି ମୋ ମା ମାନେ ମୋ ନିଜ ମା ଥିଲେ ମୋତେ ଏମିତି ଭଲ ପାଇ ଥାନ୍ତା କି ନାଇଁ ମୁଁ ବି କହିପାରୁନି ଗ୍ୟାରେଣ୍ଟି ମାନେ ଏତେ ପାଇଥିଲି ମାନେ ମୋ ମା ବି ମୋତେ ଜନ୍ମ ଦେଇକି ମରି ମୁଁ ବି ତାକୁ ଏତେ ମାନେ କୋଉ ଦିନ ମନେ ବି ପକେଇ ନଥିବି। ଛୁଆବେଳେ ବଡ ଯା ଆଉ ମାମା ଗଲା ପରେ ଯେତିକି ମୋତ ତେ ମାନେ ଆଜି ପର୍ଯ୍ୟନ୍ତ ଯୋଉ କମିଟା ଇଏ ହଉଛି।
ହଁ ଏମତି କହି ହବକି ଆଉ। ଭଗବାନ କେତେବେଳୁ କାହାକୁ କଣ ଦେବ
କେତେବେଳେ କୋଉ ମୋଡ ସେ ଚେଞ୍ଜ କରିଦେବେ। ଆମେ ଏଇନେ ବଞ୍ଚିଚେ‌, ଆମ ସହିତ କଣ ମୋଡ ଚେଞ୍ଜ ହେଇଯିବ ଆମେ ନିଜେ ଜାଣିନାହାନ୍ତି।
ହଁ ପା ଭଗବାନ କେତେବେଳୁ କାହାକୁ କଣ ଦେବେ କଣ ନେବେ।
ଇଏ ସବୁ ଲେଖି ଦେଇଚନ୍ତି ତାଙ୍କ ଇଏରେ ଆମେ ଚାଲିବା।
ହଁ ପା। ଆଉ କହିଲେ ଆମେ ଖାଲି ମନ ଦୁଃଖ କରିବା ଛଡା ଆଉ ଆମ ପାଖରେ କି
ଆ, ହଁ ଆଉ କିଛି କିଛି ଗୋଟେ ନାହିଁ। ତ ଆଉ କଣ କରିପାରିବା ଆମେ। କିଛି ଆମେ ବି ଯିବା ଆମେ ବି ଦିନେ ଯିବା ଆମେ ବି କଣ ରହିବା କି।
ଯାହେଲେ ଖାଲି ମନ ଦୁଃଖ କରିବା। ଆଉ ତାଙ୍କୁ ଖୋଜିବା, ଖୋଜିବା ଏଇ ଛଡା ଆଉ କଣ କରିବ।
ଖାଲି ଅନୁଭବ କରିବା ତାଙ୍କ ସହିତ ବିତେଇଥିବା ସମୟ ଭାବିବା ଛଡା ଆଉ କିଛି ଆମେ କରି ପୁଣି ଆମେ ମଲେ ଆମ ସହିତ ସେ ସମୟ ବି ଗଲା।
ନା ଆମେ ଇଏ ନୁହେଁ କିନ୍ତୁ ଆମେ ଯେତିକି ଦିନି ଯା ଅଛେ ସେମାନଙ୍କର କମିଟା ବହୁଥୁ
ବହୁତ ଇଏ କରିବା ହଁ ମୁଁ ତ କହୁଚି ମୁଁ ଆଜି ଅଛ କାଲି ଆଉ ବଞ୍ଚିବି ନ ବଞ୍ଚିବି ମୋର ଗ୍ୟାରେଣ୍ଟି ଆଜିିକାଲି କାହା ଜୀବନରେ ଦେଇହବ। ହ
ନାଇଁ ସେଟା ତ ଇଏ କିନ୍ତୁ ଆମେ ଗୋ ତ କଥା ଦେଖୁଛେ ଏ, ମରିଯିବା ତ ଇଏ ଝିଅ ସେଉରା ଅଲଗା କଥ, ମାନେ ଆମେ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଆସିବା। ସେ ନୂଆ ଲୋକ ସାଙ୍ଗରେ ମିଶିବା ସେଟା ତ ଆହୁରି କଷ୍ଟ। ସମସ୍ତଙ୍କ ସହିତ ମିଶିବା, ସମ ସ୍ତଙ୍କ ମନ ନେଇକି ଚଳିବ, ଏ ହଁ ଆମେ ସିନା କହୁଚେ ହଁ ହଁ ଆମେ ଏମିତି ରହିଯିବା। ସେମିତି ଏରିଆ, ଆମେ ଗୋଟେ ନୂଆ ଜାଗାକୁ ଆସିଲେ। ସେ ନୂଆ ଜାଗାରେ ନୂଆ ମାହୋଲ ରେ ପୁଣି ନିଜ କୁ ଢାଳିବା ଅ ସେମାନଙ୍କର ମାନେ ଯେହେତୁ ପୁରୁଣା ଲୋକ ତାଙ୍କ ଜାଗା ସେ ମାନେ ତ ଚେଞ୍ଜ ହେବେନି ଆମକୁ ଚେଞ୍ଜ କରିବାକୁ ପଡିବ। ଆମେ ଚେଞ୍ଜ ହେଲା ବେଳକୁ ବି କଷ୍ଟ ଲାଗିବ। କାରଣ ଆମେ କେବେ ଚେଞ୍ଜ ହେଇନି ସେ
ତ ଆମ ଚଳିବା ହିସାବରେ ଆମେ ଏମିତି ଗଲେ ଏମିତି କରିଦବା ସେମିତି ହ୍ୟାଣ୍ଡଲ କରିଦବା ଇଏ ସେ କିନ୍ତୁ ହେତିକି ଯାଇକି ପହଞ୍ଚିଲା ବେଳକୁ କୋଉଟା କରିବା ପାଇଁ ଚାହୁଁଥିବା ଏଟା ହଉଥିବ କୋଉଟା ହଉନଥିବ।
ହୁଁ ତମେ ଭଲ କହିଲେ ବି କେହି ଶୁଣିବେନି।
ହଁ ମାଡି ଦେଖି ହେଇକି ପୁଣି କରିବା ପାଇଁ ପଡ଼ିବ।
ହଁ ମଣିଶ ଏୟା ଆଉ। ଆଜି ଆଜି ସମସ୍ତଙ୍କର ଅଣ୍ଡା ଝଳୁ ମୁଁ ତ ଅଣ୍ଡା ଖାଇନି। ସେଥିପାଇଁ ମୋର ପୋଟଳ ଆଳୁ ଝୋଳକୁ ଆଳୁ ଝୁଡୁଙ୍ଗ ଭଜା ଆଉ।
ଓହୋ।
ଓ ସେମାନଙ୍କର ଏମିତି ସକାଳୁ କଲରା ବାଜିଥିଲି ବାଇଗ ବାଇଗୁଣ ପୋଡିକି ମୁଁ ପଖାଳ ଖାଇ ଦେଇଥିଲି। ଆଉ କିଏ ଚୁଡା ଖାଇଲେ କିଏ ପଖେଳ ଖାଇଲେ ଏମତି। ନା ଖରା ବେଳ ଖାଇବା ଏ ଆଉ।
ହୁଁ ହୁଁ ଆମ ଘରେ କିନ୍ତୁ ଖରା ଏଳ ଖା ଖାଇବା ଏଇ ଯୋଉ ସଖାଳ ଖାଇବା
ହୁଁ।
ଟିକେ ଭଲ କି କରିବ ଆ ଖାଇବି ନହେଲେ ନାହିଁ କୁନିଦା କରିବ ଉପମା ତରକାରୀ କର ମାନେ ସିଧି ଖାଇବା ଗୋଟେ ଲୋକ କଉ ଟାଇମ ହବ ସିନାହାନ୍ତି ସବୁବେଳେ କରିକି ଦବ? କେତେବେଳେ କୋଉଟା ଟିକେ ଆଡଜଷ୍ଟ କରିଦବା ଖାଇଦବା ମୁଢି ଚୁଡା ତ ନ କହିଲେ ଭଲ ପ୍ରଶ୍ନ ନ ଉଠେଇଲେ ଘରେ ଭଲ। କେହି ଖାଇବେନି ଯଦି ଚୁଡା ଖାଇବୁ ଦିଅ ଦହି ଦିଅ କଦଳୀ ଦିଅ ଆରେ ସେଟା ସବୁ ଘର ସବୁବେଳେ ଆଭେଲେବଲ ଥିବ ଯେମତି ଦେଇଦ
ହଁ ନାଇଁ ସେଗୁଡା ଯଦି ଯିଏ ଖାଇବ ଆଣିକି ରଖିବ ଆଗୁଆ। ସେ ସବୁ ଦେଇଦବା ସେ ତାଙ୍କର ଖାଇ ପିଇ ଦେବେ।
କ ହଁ ଆମ ନାମ ଖାଇଏ ବରା। ତରକାର କରିକି ଦିଅ ନହଲେ ସକାଳୁ ଇଟିଲି ତରକାରି କରିକି ଦିଅ ନହେଲେ ଉପମା ହାଲୁଆ ଆ ମଟର ଆଳୁ ତରକାରୀ ତା ସାଙ୍ଗରେ କଳା ଏଳକୁ ଯୁଗ ପଳେଇଥିବ।
ଟିକେ ଟେଷ୍ଟି ଟେଷ୍ଟି ଆଉ
ହଁ ଟେଷ୍ଟି ଖାଇବା କରିକି ଦେଲେ ଯାଇ ଖାଇବେ ନହେଲେ କୁନିଦା ଗାଡି ମାରିକି କୁନିଦା ଆ ପୁଅ ଦି ଟା ତରକାରୀ କୀଏ ଗୋଟେ ଗୁନ୍ଦ୍ରା ରଚି ଦଉଛି ତା ତରକାରୀ ସମସ୍ତଙ୍କୁ ବାଈଆ କରୁଚି। ଆଉ ଚାରିଟା ବେଳକୁ ଖାଇବେ ସକାଳବି ରୁଟି ଭଜା ଖାଇବେନି ଏତେ। ଟା ଏମିତି କହିବୁ ତିନିଟା ବେଳକୁ କିଏ କହିଲା ଦବ କରିକି?
ହ ହ।
ତ ସମସ୍ତଙ୍କୁ ଖାଇବା ପିଇଆ ଦେଇକି ଖାଇକି ଶୋଇଲା ବେଳକୁ ତତେ ନିଜେ ସାଢେ ଗୋଟେ ଦିଟା।
ହୁଁ।
କଥା ବୁଝିକି ଆଉ ତୁ ପୁଣି ସେମାନେ ଖାଇକି ଜଲଦି ଶୋଇ ପଡେ ଶୀଘ୍ର ଉଠି ପଡେ ପୁଣି ତିନିଟା ବେଳକୁ ରୁଟି ପରଟା ଭଜା କିଏ ତିନିଟା ବେଳକୁ ଉଠିଥିଲେ ସିନା କରିବ
ହଁ। ସେପା କହୁଚି ତାଙ୍କ ଡାଞ୍ଚା ଅନୁସାରେ ଆମ ଡାଞ୍ଚା ପହିଲା ବେଳେ ଟିକେ କଷ୍ଟ ଆଉ
କଷ୍ଟ ନାଇଁ ଯ ବିଲବାଡି କାମରେ ନା ବାହାରକୁ ଯିବେ ଲୋକ ସକାଳୁ ଦିଟା ଖାଇଥିବେ। ସେଟା ମୁଁ ନିଜେ ଶୁଏନିବି ତିନିଟା ବଳକୁ କରିକି ରଖିଦେବି। କିନ୍ତୁ ଏଇତ ଘରେ ଖାଇ ପିଇକି ହଉଚି ଇଏ ଆଉ।
ଏମିତି ଆଉ।
ସୁଖେ ଦୁଃଖେ ଜୀବନ ଇଆଡ଼େ ଖାଲି ଖାଇବାକୁ ତିନି ଚାରି ଟାଇମ ଖାଲି ଖାଇବା ତା କରିକି ଦେ ମୁଁ ଦେଖିଲି ଆମ ଆଡ଼େ ନାହିଁ ଆ-ଆ ହଁ ହଁ।